ହଁ
ଲୋ।
ଲ ହାଲୋ।
ହ୍ୟାଲୋ ଶୁଭ ଯାଉଛି?
ହଁ ଶୁଭା ଯାଉଛି।
କଣ କରୁଛ?
କ ମୁଁ ବସିଛି। ତମେ କ କରୁଛ?
ମୁଁ ବି ବସିଥିଲି।
ଅ ହଁ ଆଉ ବୁଲିବାକୁ କୁଆଡେ ଯାଇନ କି ଆଜି?
ନା। କାଲି ଭୋଜି ସରିଲା ତ ସମସ୍ତେ ହାଲିଆ ହେଇଯାଇଛୁ ତ ଘରେ ଟିକେ ବିଶ୍ରାମ କରୁଛୁ ଆଉ।
ଓ ହୋଁ।
ଆଜି କଣ ରୋଷେଇ ହେଇଛି ତମର ଆଜି ତ ରବିବାର?
ଆଜି ଆମର ମାଛ ଆଉ ଭାତ ହେଇଛି ଆଉ।
ତମେ ମାଛ ଖାଅ?
ହଁ ଖାଏ ମାଛ ର ମୋର ମାଛ ହଉଛି ପ୍ରିୟ ତମର କଣ ପ୍ରିୟ?
ମୋର ଆଳୁ ଆଳୁ ଭରତା ଆଳୁ ର ରସ ରେସିପି ଥିବ ସବୁ ଫିଅ ମୋର।
ଆଉ ଏମିତି ମାଛ ମାଂସ ଭଲ ଲାଗେନି?
ନା ନା ମୁଁ ନିରାମିଷ ଟା ମୁଁ ଖାଏ ଆଛା ମାସ ମାଂସ ତାପରେ ଦହି କ୍ଷୀର ଛେନାର ମୁଁ କିଛି ଖାଏନି।
କ ଭଲ ଲାଗ ନି ନା କ
ନା ମୁଁ ସାନ ବେଳେ ଖାଉଥିଲି ଏବେ ଖାଉନି ଆ।
ହ ହ ଖାଇବା ଦ ଦେହ ଖରାପ ହେଇଯିବ ନ ହେଲେ?
ହଁ ଘରେ ତ କହନ୍ତି ଖାଉନୁଉ ମୁଁ ଖାଏନି ଆଉ ମତେ ଭଲ
ସରେ ହେଁ
ହଁ ନାଇଁ ସେମିତି ନାଇଁ କିନ୍ତୁ କହନ୍ତି କି ତୁ ଖାଉନୁ ଏଇଟା। ନା ଖା ଟିକେ ଏଇରାକ ଜିନିଷ।
ହୁଁ ହୁଁ।
କିନ୍ତୁ ମୁଁ ଖାଇନି ଚେଷ୍ଟା କରିଛି କେତେ ଥର କିନ୍ତୁ ମତେ ବାନ୍ତି ଲାଗେ ତ ମୁଁ ଖାଏନି।
ହୁଁ, ହୁଁ ଗୁପଚୁପ୍ ଭଲ ଲାଗେ।
ହଁ ସେଇଟା ଖାଏ ଏମିତି ସାଙ୍ଗସାଥି ମାନଙ୍କ ସହ ଖାଏ।
ହୁଁ, ହୁଁ, ମୋର ବି ଗୁପଚୁପ୍ ମୋର ବି ଗପଚୁପ୍ ଭଲ ଲାଗେ ପ୍ରିୟ ମୋର
ହଁ।
ଆଉ ଆମିଷରେ ମାଛ ଭଲ ଲାଗେ। ଆଉ ନିରାମିଷ ରେ ଛତୁ ଭଲ ଲାଗେ।
ହଁ ମୋର ବି ମୁଁ ଛତୁ ଖାଏ।
ପନିର ଖାଅ ପନିର୍।
ନା ନା ପନିର ଖାଏନି ସେଇଟା ବି ବାସ୍ନା ହୁଏ ତ ମୁଁ ଖାଏନି।
ଆ ମାନେ କ୍ଷୀର ବାସ୍ନା ହୁଏ ସେଥିପାଇଁ ନା
ହଁ ମୁ କିଛି ଖାଏନି ଗାଈ କ୍ଷୀର ଖାଏନି।
ହୁଁ, ଆଉ ତମକୁ ମାନେ ଖେଳିବାକୁ ଭଲ ଲାଗେ ପିଲାବେେଳେ ବହୁତ୍ ଖେଳୁଥିବ ତ।
ହଁ ମୁଁ ସାନ ବେଳେ ବହୁତ୍ ଏଇ ଯୋଉ କାଞ୍ଚି କଣ୍ଡେଇ ଯୋଉ କରିବେନି ଏ ଯୋଉ ଭାତ ରୋଷେଇ କରିବେ ସେ ଯୋଉ ବାଲି ଆଣିକି ତାପରେ ଇଟା ଗୁଣ୍ଡକୁ ଇଟା ଗୁଣ୍ଡକୁ ମସଲା ସେଇଠି ବନେଇକି ତାପରେ ଯୋଉ ଗୋଟେ ଗୋଟେ ଘାସଥାଏ ବଡ ବଡ ତାକୁ କାଟିବେ ସେଇଟା କରିବେ ଏଇଟା ଚମିନ କଲି କି କହିବ ଶାଗ ଭଜା କଲି ଏମିତି କରିକି ସମସ୍ତେ କହୁଥିବେ। ଆଉ ତମେ ବି ଖେଳିଥିବ ତ।
ସରିନି ବାହାଘର ଆଉ
ହଁ, ହଁ ଏଇ ସେଇଟା ବି କରିଛୁ।
ଆଉ ଲୁଚି ଲୁଚି ଭଲ ଲାଗେ ଲୁ
ହଁ ଲୁଚ କାଳୀ ଯୋଉ ଖେଳିବେ
ହୁଁ, ହୁଁ ଲୁଚକାଳି।
ହଁ ସେଠି ଆମେ ଝଗଡା ବି ଲାଗିଯାଉ ତମେ ଝଗଡା ଲାଗୁଥିଲ ଏମିତି ସାଙ୍ଗସାଥି।
ହଁ ସେଇଟା ତ ସବୁଠି ସାଙ୍ଗରେ ଝଗଡା ତ ହବ ଆ କାଁ ସେ ଟିକେ କଣ କହି଼ଦେଲେ ରାଗିକି ଘରକୁ ପଳେଇଲ ଆଉ ତା ସହିତ କଥା ହବନି କେମିତି ବ୍ୟାଡମିଣ୍ଟନ୍ ଯୋଉ
ହଁ ମୁଁ ସେଇଟା ଖେଳେ। ମଝିରେମ
ଥିବ ମାନେ ଶୀତ ଦିନରେ ଖେଳିବା ବହୁତ୍ ମଜା ଲାଗିବ।
ହଁ।
ଶୀତ ଦିନରେ ବେଶୀ ଖେଳୁ ସେଇଟା। ଆ ସନ୍ଧ୍ୟା ହେଇଗଲେ ଆମ ଘର ପାଖରେ ଗୋଟେ ଦିଦି ଆଉ ମୁଁ ବାହାରି ପଡୁ ଖେଳିବା ପାଇଁ ସେଇଟା
ଭଲ କଥା ତମେ ସକାଳ
ସେଇ ନଅଟା ଯାଇ ଖେଳୁ ଆମେ ସାତଟାରୁ ନଅଟା ଯାଇ ଖେଳୁ ପୁରା ଦି ଘଣ୍ଟା। ଭଲ ଲାଗେ ସେଇଟା। ଆଉ ଏମିତି ସ୍କୁଲ ମାନଙ୍କରେ ତମର ଏମିତି ବାର୍ଷିକ ଯୋଉ ପ୍ରତିଯୋଗିତା ହଉଥିବ ନା
ହଁ ହଁ ଯେତେବେଳେ ସ୍କୁଲରେ ଥିଲି ମୁଁ ଅ ଷଷ୍ଠ କ୍ଲାସ ରୁ ନେଇକି ଅଷ୍ଟମ କ୍ଳାସ ଯାଏଁ ଆ ସେଇ ସମୟରେ ମୁଁ ପ୍ର ପ୍ରତିଯୋଗିତା ହେଲେ ମୁଁ ଭାଗ ନିଏ ମୁଁ ଡିବେଟ ରେ ନିଏ ଆଉ ଡ୍ୟାନ୍ସ ରେ ନିଏ ଆଉ ଏମିତ ତି ଥାଏ ସାଧାରଣ ଜ୍ଞାନ କି ଗଣିତ ଏମିତି ଥାଏ ଯୋଉ କୁଇଜ ସେଇଥିରେ ଭାଗ ନିଏ ସବୁଠୁ ମତେ ଭଲ ଲାଗୁଥିଲା ପ୍ରିୟ ଲାଗୁଥିଲା ଭାଷଣ ଦେବାରେ ଯାହାବି ମତେ ଗୋଟେ ଦେବେ ଏମିତି ବିଷୟବସ୍ତୁ ମୁଁ ସେଇଟାକୁ ଓ ପଢିବି ଆଉ ସେଇଟାକୁ ନିଜେ ମନେରେ ରଖିବି ଆଉ ଯାଇକି କହିବି ମତେ ଭଲ ବହୁତ ଭଲ ଲାଗେ ଆଉ ମୁଁ ସେଇଠିରେ ପ୍ରଥମ ଦ୍ଵିତୀୟ ତୃତୀୟ ଏମିତି କେତେ ଥର ଏମତି ପ୍ରଥମ ସ୍ଥାନ ବି ପାଇଥିଲି। ସେ ସମୟରେ ବହୁତ ଭଲ ଲାଗୁଥିଲା।
ହଁ ପିଲାଦିନ ତ ବହୁତ ଭଲ ଆଉ ଫେରିିବନି। ଏ ବଡ ହେଇଗଲା ପରେ ସେଗୁଡିକ ଖାଲି ମନେ ପଡେ କିନ୍ତୁ
ଆପଣଙ୍କ ପଢା ସରିଲାଣି?
ହଁ ମୋର ପଢା ସରିଲାଣି।
ଓଃ କୋଉ ବର୍ଷ ସରିଲା?
ମୋର ହେଇ ବର୍ଷେ ହେଲା।
ଓହୋ।
ହୁଁ। ଆଉ ତମକୁ ମାନେ ଅ ଏମିତି ସନ୍ଧ୍ୟା ସମୟରେ ବାହାରକୁ ଯିବାକୁ ଭଲ ଲାଗେ ବୁଲିବାକୁ।
ହଁ ଆମ ଘରେ ଗୋଟେ ଅଛି କୁକୁର ଆମେ ପୋଶିଛୁ। ତ ତା ନା ଡକି ମୁଁ ତାକୁ ଧରିକି ଯାଏ ବୁଲେଇବା ପାଇଁ ଏମିତି ବୁଲି କି ଆସୁ ଆଉ।
ହଁ ହଁ।
ତମେ ଘରେ ପୋଶିଛ ଏମିତି ପଶୁ କିଛି?
ଆ ନାଇଁ ତ ମୁଁ ପୋସିିନି ମତେ କୁକୁର ମାନେ କୁକୁରକୁ ବେଶୀ ଡର ଲାଗେ। ହ ଆମାନେ କୁକୁର ଏମିତି ସିଆଡେ ଥିବ ମତେ କିନ୍ତୁ ଏଇଠି ଡର ଲାଗୁଥିବ ବହୁତ ଡର ଲାଗେ।
ବିଲେଇ ଅଛି ଆପଣଙ୍କ ଘରେ?
ନାଇଁ ନାଇଁ କିଛି ପସୁନାହାନ୍ତି।
ଓ ଆମ ଘରେ ବିଲେଇ ଅଛି ବହୁତ ବଡ ବିଲେଇ ଅଛି।
ଆଉ ରଖିଛ କୁକୁର ରଖିଛ ନା କଣ?
ହଁ।
ହଁ ହଁ। କିନ୍ତୁ ମତେ ବହୁତ ଡର ଲାଗେ।
ହଁ ସମସ୍ତେ ତ ଏମିତି ରଖିପାରିବେନି ନା ଘରେ ବି ସେମିତି
ନାଇଁ ମତେ ଡର ଲାଗିନଥି ହେଲା ଗୋଟେ ଦିନ ମାନେ ପିଲା ବେଳେ କଣ ହେଇଛି ନା ମୁଁ ଦିନେ ଗୋଟେ ଦୋକାନ ଦୋକାନ କୁ ଯାଇଥିଲି ଅଣ୍ଡା ଆଣିବାକୁ ହେଲା।
ହଁ।
ଦିଟା କୁକୁର ମାନେ ଦୋକାନ ଟିକେ ଦୂରରେ ଶୋଇଥିଲେ ହେଲା ମୁଁ ସେଇ ବାଟ ଦେଇକି ଗଲି ଗଲା ବେଳକୁ କିଛି ଚାଲିନି। କିନ୍ତୁ ମୁଁ ଯେତେବେଳେ ଗୋଟେ ପଲିିଥିନରେ ଅଣ୍ଡା ଧରିକି ଆସିଲି ଆସିଲା ବେଳକୁ
ହଁ। କଣ ହେଲା ତାପରେ? ହ
ମୁଁ ଏଗୁଡା ମାନେ ଅଣ୍ଡା ଯେତିକି ଧରିଥିଲି ସବୁ ଫାଟିଗଲା। ତାପରେ ଜଣଙ୍କ ଘରେ ଯାଇକି ମୁଁ ବସିଗଲି। ସେଇ ଦିନଠୁ ମତେ କୁକୁରକୁ ଡର ଲାଗେ।
ହଁ ମାନେ କିଛି କୁକୁର ଥାନ୍ତି କାମୁଡି ଦିଅନ୍ତି ଆଉ। ବାୟା କୁକୁର ଯଦି ବୁଲୁଥିବ। ଇଏସ।
ହୁଁ
ଆଉ କିଛି କୁକୁର ଏମିତି ସାନକୁ ଡରିକି କାମୁଡି ଦିଅନ୍ତି।
କୁକୁର କାମୁଡିଲେ କେତେ ଇଞ୍ଜେକ୍ସନ ନେବାକୁ ପଡେ ହେଁ ସେଇଟା ତ।
ହଁ ମୁଁ ନାହିଁ ମତେ ଏବେ କାମୁଡିଥିଲା ଦି ମାସ ପୂର୍ବେ କଣ ହେଇଛି ନା- - ମତେ ଗୋଟେ ସାନ କୁକୁର ବସିଥିଲା ତ - - ମୁଁ ତାକୁ ଯାଇକି ପଛପଟେ ଧରିଦେଲି ତ ସେ ବୁଲିକି ମୋ ହାତରେ କାମୁଡିଦେଲା ତ ମ ତେ ଯାଇକି ଇଞ୍ଜେକ୍ସନ ନେବା ପାଇଁ ପଡିଲା।
କେତେଟା ହେଇନି ସାର୍ ତିନିଟା ନା ଚାରିଟା ହଜରଛି।
ହଁ ସେଇଠି ମାନେ ଚାରିଟା ଇଞ୍ଜେକ୍ସନ ଦେବେ ଆଉ ଫାଷ୍ଟ ଟିଟି ଦେବେ କିନ୍ତୁ ସେତେବେଳେ କାମୁଡିବ କୁକୁର ତାପରେ ତମେ ଆସିକି ତାକୁ ତମେ ଡେଟଲ ସାବୁନ ରେ ହାତ ଟାକୁ ପରିଷ୍କାର କରିଦବ। ତାପରେ ତମେ ଯିବ ମେଡିକାଲ ଯିବ ତା - -
ଆଉ ଯଦି ଆମେ ସେଇ ଇଞ୍ଜେ - - ସନ ନ ଦବା ତାହେଲେ ଦେଖିଥିବ ମାନେ ଏମିତି ଟିଭିରେ କି ମୋବାଇଲ ରେ କେମିତି ଏଇ ସବୁ ରୋଗ ହେଇଯାଏ। ସେ କୁକୁର ଭଳିଆ ଭୋକେ।
ହଁ କୁକୁର କୁକୁର କାମୁଡ଼ିଲେ ଜଳାନ୍ତକ ରୋଗ ହୁଏନା କଣ?
ହଁ ହଁ ଜଳାନ୍ତକ ରୋଗ ମାନେ ସେଇଟା ବହୁତ ମାରାତ୍ମକ ଆଉ ସେ- - ବଞ୍ଚିିଅନି। ସିଏ ବି ମାନେ ସେଇ ମଣିଷ ବି କୁକୁର ଭଳି ହେଇଯିବ ଦେଖିଥିବ ତମେ।
ହଁ ଆଉ ସେଇଟା ଯଦି ଯଦି ତମେ ଇଞ୍ଜେକ୍ସନ ବି ଠିକ ଟାଇମ ରେ ନ ନେବ ବଲେ ସେଇଟା ତମ ପାଇଁ ଅସୁବିଧା ହବ ଆଉ।
ହଁ ସେଇତ ଅସୁବିଧା ସେ ବୋଧେ ଇଞ୍ଜେକ୍ସନ ନେଇନଥିବ ସେଥିପାଇଁ ସେମିତି ହେଇଯାଇଥିବ। ମାନେ ଆଣ ଦେଖା କଲେ ହଁ ଟିକେ - - ସେ ରାମ୍ପି ଚି କଣ ହଉଚି। କାହିଁକି ଯଦି ରାହିଯିବ ତ ନିଜ ପାଇଁ ବିପଦ।
ହଁ
ତ ଇଜେକ୍ସନ ନବା ତ ନିହାତି ଦରକାର।
ହଁ ଯେତେବେଳେ କୁକୁର ଟା ଯଦି କାମୁଡି ଦେଲା ଯଦି କିଛି ବ୍ଲଡ ର - - କ୍ତ ଟା ବାହାରୁଚି ତ ତମେ - - ସାଙ୍ଗେ ସାଙ୍ଗେ ଯିବ ମେଡିକାଲ ଆଉ। ଫାଷ୍ଟ ତ ମତେ ଟିଟି ଦେଇଥିଲେ। ଟିଟି ଇଜେସ - - ସନ ଦେଲା ଆଉ।
ମାନେ ତମର କଣ ରକ୍ତ ବାହାରିଥିଲା। ମାନେ ଦାନ୍ତ ବସି ଯାଇଥିଲା।
ହଁ ଟିକେ ରକ୍ତ ହାରୁଥିଲା ମୋର ତ ସେଥିପାଇଁ ମୁଁ ପଳେଇଲି ଆଉ। ତାପରେ ମୋର କଣ ହେଇଛି ନା ଏକ୍ଜାମ ବି ଥିଲା ମୋର।
ହଁ ହଁ
ସେ ଟାଇମକୁୁ ପୁଣି ଏକ୍ଜାମ ଦିନ ବି ଇଜେସ - -
ହ
କଣ ମେଡିକାଲ ଗଲି ଇଞ୍ଜେକସନ୍ ଦେଲେ ତାପରେ ଯୋଉ ଡେଟ୍ ରେ ଦେଇଥିଲେ ଯୋଉ ତାରିଖରେ ସେଦିନ ବି ମୋର ଏ ଏଜ୍ଜାମ୍ ଥିଲା, ତ ମୁଁ ସେଦିନ ଇଞ୍ଜେକସନ୍ ନେଇକି ଗଲି ଏଜ୍ଜାମ୍ ରେ ଟିକେ ଅସୁବିଧା ହେଲା ଆଉ।
ସେଇଆ ତ। ଏଜ୍ଜାମ୍ ଥିବ ଦେଖିବ ମାନେ ପରୀକ୍ଷା ଥିବ ହିଁ କଣ ନା କଣ ଗୋଟେ ହେଇଯିବ। କିଛି ହଉନଥିବ, ଏ ମୋର ବି ସେମିତି ହୁଏ। ଏମିତି ହାତ କଣ ହେଇଯିବ। କଣ ବି ମାଡ ହେଇଯିବ, ଜର ହେଇଯିବ, ଥଣ୍ଡା ହେଇଯିବ। ଏମିତି।
ହଁ। ସେତେବେଳେ କଣ କି କିଛି ପଢିନଥିବ କିଛି ନାଇଁ ସେଦିନ ରେ ହଁ ପୁରା ବେଶୀ ଗୋଟେ ଟେନସନ୍ ନେଇଯିବ ମୁଣ୍ଡକୁ।
ହ
ଏଇଟା କଣ ପାଇଁ ହଉନି, ସେଇଟା କଣ ପାଇଁ ମୁଁ କଣ ପାଇଁ ପଢ଼ିଲିନି ଆଗରୁ। ଏମିତି ବହୁତ କିଛି ଚିନ୍ତା ଆସେ ମୁ
ମୁଁ କଣ କରେ ନା ମାନେ ବର୍ଷ ସାରା କିଛି ପଢ଼ିନଥିବି କିନ୍ତୁ ଦି ତିନି ମାସ ଆଗରୁ ମୋର ମାନେ ଆରମ୍ଭ ହବା ପାଠ ପଢା।
ହଁ ସେଇଟା ସମସ୍ତଙ୍କର ହୁଏ।
ହଁ। ପରୀକ୍ଷା ଟାଇମ୍ କୁ ପାଠ ପଢା ଷ୍ଟାର୍ଟ।
ଅଁ ହଉ। ତମ ସହିତ କଥା ହେଇକି ଭ ଭଲ ଲାଗିଲା। ହଉ ରଖୁଚି।
ହଉ ମତେ ବି ଭଲ ଲାଗିଲା ଧନ୍ୟବାଦ।
ହଁ ଧନ୍ୟ